ହାଲୋ
ହ୍ୟାଲୋ
ହଁ ଭଉଣୀ ନମସ୍କାର
ହଁ ନମସ୍କାର କଣ ଭଉଣୀ ସନ୍ଧ୍ୟା ଏ କିଛି ନାଇଁ ପାଗ ଦେଖିକି ଟିକେ ପକୁଡିର ପ୍ରସ୍ତୁତି କରୁଥିଲି
ଆହା ଟିକେ ଆମ ଆଡେ ପଠାନ୍ତନି
ହଁ ପକୁଡିକି ଚା ପାନୀୟଟି ଭାରି ଇଚ୍ଛା ହେଲା କାହିଁ ଖାଇବାକୁ ପିଇବାକୁ
ହୁଁ
ଆଉ କଲୁ ପ୍ରସ୍ତୁତି ଟିକେ ସଜାସଜି କରି କଲା ବେଳକୁ ହେଇଯିବନି
ହୁଁ ମୋତେ ତମ କଥା ତ ଶୁଣି ମୋ ପାଟିରୁ ଲାଳ ବାହାରିଲା
ଏହେ ତାହେଲେ ଗୋଟେ କାମ କର ଘର ପାଖରେ ଭାଇଙ୍କ ଦୋକାନ ଅଛି ବେସନ ପ୍ୟାକେଟ ନେଇ ଆସ ପିଆଜ ଚୁନ ଚୁନ କରି କାଟ କାଟି ଦିଅ ଆଳୁ ଚିନ ଚିିନ ଧରି କାଟିଦିଅ ବୃଷଙ୍ଗ ପତ୍ର ଅଛି କଞ୍ଚା ଲଙ୍କା। ଆଉ ଟିକେ ଯଦି ଘରେ ଥିବ ଖାଇବା ସଢା ଦେହ ପାଇଁ ଭଲ ନୁହେଁ ଅବଶ୍ୟ ଟିକେ ଖାଇବା ସଢା ପକେଇଦେବେ। ପକେଇ ତାକୁ ଟିକେ ପାଞ୍ଚ ଦଶ ମିନିଟ ରଖିଦିଅନ୍ତୁ।
ଆପଣ ଯୋଉ କରିଥିଲେ ପକୁଡି ଓ ଆମେ ଯେମିତି ବଜାରରେ ବିକ୍ରି ହୁଏ। ସେଇଭଳି ଭାବେ ପୁରା ଲାଗୁଥିଲା।
ଆପଣଙ୍କୁ ତ ଭଲ ଲାଗେ ମୁଁ ବି କେତେ ଦିନ ହେଲା।
ମାନେ ଦେଖ ମାନେ ଯୋଉ ଖାଦ୍ୟ ଆମକୁ। ଶୁଣ ଯୋଉ ଖାଦ୍ୟ ଆମକୁ ଭଲ ଲାଗୁଛି ଦେଖ। ଆମେ ଯଦି ପୂର୍ବରୁ ଖାଇଲେ ସେ ବିଷୟରେ ଯଦି ଆମେ ଶୁଣୁଛେ ଆମକୁ ମାନେ ଆମ। ଉ ଛାଁ ଛାଁ ଆମକୁ ନାଇଁ। ଛାଁ ଛାଁ ଆମ ଜୀଭରୁ ଲାଳ ବାହାରି ଯାଏ ହୁଁ। ଏଇଭଳି ସମ୍ବେଗ ଜନିତ ଯୋଉ ଆମର ସବୁ ରହିଲା। ଏରା ମାନେ ଜାଣିକି ଆଶ୍ଚର୍ଯ୍ୟ ଲାଗୁଛି। ଆଉ।
ଆହୁଁ।
ଆଉ ତେଲ ଫେଲ ପକ ଗରମ କଲଣି ନା ନାଇଁ।
ଏ ନା ନାଇଁ କରିନି କରିବା ଖାଇବା ଆଉ। ଆଉ ଅଳ୍ପ ପାଗ ଯେମିତି ହେଇଛି ମୁଢି ସହିତ ଟିକେ ବାର ମଜା। ନହେଲେ ଏଇ ଛଣାଛଣି ଜିନିଷଟି ଭଲ ଲାଗେ।
ହୁଁ
ନା କଣ ହଉଛନ୍ତି।
ହଁ।
ଭଲ ଲାଗେ ସେଇ ଜିନିଷ ଖାଇବା ଆଉ କିନ୍ତୁ ଦେହ ପାଇଁ ଏ ପିଲାର ପେଟ ଖରାପ ହଉଛି। ଝାଡା ବାନ୍ତି ହଉଛି ସେଥିପାଇଁ ଟିକେ ଡର ଲାଗୁଛି ନହେଲେ ଖାଇବା ଟିକ କିଛି ନାହିଁ।
ହୁଁ ଏଇ ଯୋଉ ପାଗରେ ତ ଟିକେ କଣ କହିଲ ଟିକେ ମୁଢି। ହୁଁ ହେଲା ମୁଁ ଟିକେ ମୁଢି ହ। ଆଉ। ବାର ନା ନା ମୁଢି ଟିକେ ବାର ମଜା ଟିକେ। ପିଆଜ ଟିକେ ତେଲ ଟିକେ ଲେମ୍ବୁ ଟିକେ ଗୋଳେଇକି। ମାନେ ଲଙ୍କା ଟିକେ ପକେଇଦବ ତାପରେ ଯୋଉ ଝାଲମୁଡି କରନ୍ତି ଆମର। ହେଲା ସେ ଝାଲମୁଢିହ ମୁଁ ତ ଏବେ ବି ମୋର କହିକି ପେଟ।
ଓହୋ ମୋ ମୋତେ ତ ପାଟି ତ ଲାଗିଲାଣି। ଆଉ ଆଉ ତା ଏବେ କଣ ସେ କରୁଛନ୍ତି ନା ଟିକେ ଟିକେ ଯୋଉ ଯେମତି ଆମର ଆମ୍ବ ଆଚାର ସେ ରାଗ ଆମ୍ବା ଆଚାର। ତାଥିରେ ଟିକେ ପକେଇକି ଗୋଳେଇ ଦଉଛନ୍ତି ସେ ଯୋଉ ସ୍ଵାଦ। ଆମର ଯୋଉ ଏବେ ଯୋଉ ଆମେ ଯୋଉ ମାନେ ଫୋନ୍ ମାଧ୍ୟମରେ ଦେଖୁ। ସେ ସବୁ ଯୋଉ ଖାଦ୍ୟ ପ୍ରସ୍ତୁତି ଦେଖୁଛେ ବାରିପଦାର ପ୍ରସିଦ୍ଧ ହଉଛି ମୁଢି ମାଂସ।
ମୁଡ଼ିିବାନ ମୁନ।
କରୁଛନ୍ତି ମାନେ କେମିତି କି ଟମାଟୋ ପକେଇ ତା ଦେହରେ ପିଆଜ ପକଉଛି। ତାହା ପ ସାଙ୍ଗ ପରେ ଖାସି ମାଂସର ଝୋଳ। ତାକୁ ଦେଖିକି ଯଉ ଦିନେ କଲେ ହୁଅନ୍ତା ସବୁବେଳେ ତ ଆମେ ସବୁବେଳେ ଭାତ ଖାଉଛେ। ନାଁ ଖାଉନି କି ତାକୁ ଦିନେ କରିକି ଖାଇଲେ ହୁଅନ୍ତା।
ହଁ ଟିକେ ସବୁ ପ୍ରକାରର ଜିନିଷ କୁ ଟିକେ ଆ। କଣ ହଁ ଟିକେ ଟିକେ ସ୍ଵାଦ ନବା କଥା ନା ଆଉ ଆଉ ଆଜି ଜୀବନ କାଲିକି ନାହିଁ। ଆଉ କଣ ଖାଇବା ପିଇାରେ କାହିଁ ଏତେ ବାରନ୍ତି।
ସିଦ୍ଧ କଣ।
ଆମ ଚଡିଖୋଲରେ ତ ପ୍ରସିଦ୍ଧ ହଉଛି ପେଡା ତ ଆମ ଚଡିଖୋଲ ଦେଖ ଥିବ ଯେତେବେଳେ ହଁ ଚଣ୍ଡିଖୋଲେ ଯେତେବେଳେ ବସ୍ ଯାଉଥିବ ସେ ସାଇଡ ମାନେ ତା ପାଖାପାଖି ଲୋକମାନୋନେ କଣ କରିଥିବେ କହିଲ ଗୋଟେ ବଡ ଟିଫିନ ଗହଲିଆ ଟିଫିନ ଭିତରେ ପେଡା ଗୁଡାକ ଥାକ ଥାକ ଥାକଥାକ କରିକି ରଖିଥିବା ସେଇଆକୁ ଧରିକି ବି ବିକ୍ରି କରୁଥିବେ ହଁ ବିକ୍ରି କରୁଥେ ଆଉ ଯିଏ ଚଣ୍ଡିଖୋଲ ପେଡା ଥରେ ଖାଇଛି ହେଲା ସେମାନେ ଯେତେବେଳେ ବି ବସ ରେ ବସ ରେ ଯିବେ ସେତେବେଳେ କିଣିବେ ହିଁ କିଣି ହୁଁ
ଯୋଉ ଅଞ୍ଚଳ ଯା କିନ୍ତୁ ଆମ ଏଇ ଆମ ଅଞ୍ଚଳ ଚ ପେଡା କେଇ କରିପାରୁନାହାନ୍ତି କି ମିଳିବି ନାହିଁ।
କୋଉ କୋଉ କୋଉଠି ବି ଦେଖିବ ଚଣ୍ଡିଖୋଲ ପେଡା ଭଳିଆ କୋଉ ପେଡା ଲାଗେ ନା। ନା ତମେ ଯୋଉ ଏବେ ଯୋଉ ହଳଦୀର ଆମର ଯେକୌଣସି ଜିନିଷ ଦେଖ ହଳଦୀରେ ଆମର ଯେକୌଣସି ଜିନିଷ ହଉ ତା ସ୍ଵାଦକୁ ବି ଇଏ କାଟିଦବ।
ହଁ।
ଆଉ ତମ ଘରେ କଣ ସବୁ କେମିତି ଅଛନ୍ତି।
ଆମ ଘରେ ସବୁ ଅଛନ୍ତି ଏ ନା ଟିକେ ଦେହ ଫେୟ ପିଲା ର ଖରାପ ରହୁଛି ଜର ହଉଛି କ୍ୟାର ଝାଡା ଵାନ୍ତି ହଉଛି। ଆଉ ଏସବୁ ଚାଲିଛି ଏଇନା ଆଉ କଣ କରିବା ଏସବୁ ପାଇଁବି ହଁ ପାଗର ପରିବର୍ତ୍ତନ ହଉଛି ନା। ଆଉ ତା ସହିତ ବି ଆମକୁ ନିଜକୁ ସଚେତନ ରଖିବାକୁ ପଡୁଛି ଘରେ ଔଷଧ ଆଣି ରଖିବାକୁ ପଡୁଛି। ବି କିଛି ରଖ ନ ରଖ ଥଣ୍ଡା ଜର ଔଷଧ ଆଉ ଆମ ଯୋଉ ଝାଡା ବାନ୍ତି ତିି ଔଷଧ ଆକୁ ଆଉ ରଖିବା ଦରକାରେ ଆଉ ରାତି ବିକାଳୀ ଆମେ କୁଆଡେ ଯିବା।
ହଁ ଯିବା ଯେ ତାପରେ ଏବେ ଆଉ ଗୋଟେ ମୁଖ୍ୟ ଲକ୍ଷ୍ୟ ହଉଛି ଆମର ଏଇନା ସବୁ ବର୍ଷା ହଉଛି ବର୍ଷାରେ ସେ ଯୋଉ ଚାରିିକର ଏଇନା ପାଣି ଜମିବ ଯୋଉ ପାଣି ଜମିବା ମାତ୍ରେ ଯୋଉ ମଶା ସବୁ ବଢିବେ ଜନ୍ମ ଦେବେ ତ ହଁ ମଶା ଯୋଉ କାମୁଡିବ ଡେଙ୍ଗୁ ନହେଲେ ମ୍ୟାଲେରିଆ ନିଶୁ ନିଶ୍ଚିତ ତ ସେଥିପାଇଁ ଟିକେ ଯତ୍ନ ଆଖ ପାଖ ଟିକେ ସଫା ସୁତୁରା ରଖିଵା ଆଉ ସାପ ମାନ ବି ଆସିବାର ସମ୍ଭାବନା। ଟିକେ ଯୋଉ ଆମର ବ୍ଲିଚିଂ ପାଉଡର ହଉ ଚାରିଆଡେ ଟିକେ ପକେଇ ଦେବେ।
ହଁ ହଁ ଆମ ନିଜ ପରିବେସ ସଫା ରଖିଲେ ଅନ୍ୟ ପରେଶବି ଆପେ ଆପେ ସଫା ହବ ଆମେ ନିଜ ପରିଶ
ହଁ ହଁ ପ୍ରତ୍ୟେକ ନିଜ ଘରୁ ହିଁ ଆରମ୍ଭ ହୁଏ। ସୌଉଛ ସୋଚ୍ଛତା ନିଜ ଘରୁ ନିଜ ଠାରୁ ହିଁ ଆରମ୍ଭ ହୁଏ ଯଦି ସ୍ଵଚ୍ଛତା ଆମେ ନ ରଖିବା ତ ଵ ଆମେ ଯଦି ଚାହିଁବା ସରକାର ସ୍ଵଚ୍ଛତା ରଖିବେ ସରକାର କେମିତି ରଖିବେ ପ୍ରତ୍ୟେକ ବ୍ୟକ୍ତି ଯଦି ନିଜେ ନିଜ ଦାୟିତ୍ଵ ତୋଲେବେ ହଁ ନା ସବୁ ନାଗରିକ ମାନଙ୍କର ନିଜର ମୌଳିକ କର୍ତ୍ତବ୍ୟ ହଉଛି ସେଇଟା ବୁଝୁଛନ୍ତି ନା
ନା ନା ଆମ ଯୋଉ ଗାଁ ଟି ଏବେ କଣ ବର୍ଷା ଦିନ ହେଲା ଯେ କଣ କାଲି ଗୋଟେ ମାନେ ଆମ ଗାଁକୁ ଆସିଥିଲା ଗୋଟେ ବଡ ଗାଡି। ସେ ଟି ବର ଯାନଟି ପଶି ପାରିଲୋନି ସବୁଆଡେ
ହଁ କାଦୁଅ ତ କାଦୁଅ ଆଉ ମୁଁ ତୁ ଶୁଣିଛି ତମ ଗ୍ରାମରେ ସବୁ ଯୋଉ ଲୋକମାନେ ସେ ଯୋଉ ରାସ୍ତାର ରାସ୍ତା କୁ ମାଡି ଆସିିକ ଘର କରିଦେଇଛନ୍ତି। ତ ରାସ୍ତା ଛୋଟ ହେଇଯାଉଛି। ବଡ ବଡ ଗାଡି କେମିତି ପଶିବ ବୁଝିଛନ୍ତି ନା ତାପରେ ଏବେ ଯୋଉ ଉଚ୍ଚ ସ୍ୱର ଗାଡି ଯୋଉ ଆଣୁଛନ୍ତି। ସେଏ ତ ଆହୁରି ବଡ ବଡ।
କଣ କରାଯିବ, ସେଇଥିପାଇଁ ଆମ ଗାଁକୁ ମାନେ ବର ଆସିବାକୁ ବି ଡରିଲେଣି। ଆଉ କଣ କରିବା ଯିବ ଭାବୁଛୁ, ଯାହା ମାନେ ଘର ଆଗ ସିଏ ସ ସଫାସୁତୁରା ରଖନ୍ତେ ତାହେଲେ ଗାଁ ବି ସଫା ସୁତୁରା ରୁହନ୍ତା। ଆଉ ତ ସେମାନେ ସଚେତନ ହ
ହଁ ତାପରେ ନିଜ ବି, ନିଜକୁ ବି ଖରାପ ଲାଗୁଥିବ କି? ଆମ ଗ୍ରାମକୁ ଲୋକ ଆସୁଛନ୍ତି ନିନ୍ଦା ଅପମାନ
ହଁ ହଁ ନିହାତି ଆଉ, ନାଇଁ ନାଇଁ ଆମେ କଣ ଗୋଟେ କରୁଛେ କଣ ଚୋର ମୁହଁ ଟାଣ। ଆମେ ତ ଭୁଲ କରୁଛେ, ତଥାପି ଲୋକଙ୍କ ଉପରେ ଟାଣ ଦେଖି କଥାବାର୍ତ୍ତା କରୁଛେ।
ର ଟଣ ହେଲେ କଣ ହବ, ଯୋଉଟା ସତ୍ ମାନେ କଣ କଲେ ସତ୍ୟତା କେବେ ଲୁଚ ହ ସତ୍ୟ ହିଁ ସତ୍ୟ, ହେଲା ତ ତମେ କେତେ ଲୁଚେଇଲେ ବି ସତଟାକୁ କଣ ଲୁଚେଇ ପାରିବ। ଆଁ ଦିନେ ନା ଦିନେ ସେ ପ୍ରକାଶ ପାଇବ। ତେଣୁ କରି ଗାଁ ର କିଛି ଲୋକମାନେ ତମେ ଯୋଉମାନେ ଜାଗା ମାଡି ବସିଛନ୍ତି ତାଙ୍କୁ ଟିକେ ଉ ହଟେଇକି ସେ ରାସ୍ତାକୁ ଟିକେ ଚଉଡା କରିଦେଲେ ଗାଁ ର ସବୁ ଯାନ ଯାଇପାରନ୍ତା ଭଲ ମନ୍ଦରେ।
ହଁ ହଁ ନିହାତି ଯାଇପାରିବ ନା ଆଉ ଆମେ କଣ କରି କିଛି ଗ୍ରାମବାସୀ ଦାୟୀ କଣ? ଗ୍ରାମର ମୁଖ୍ୟ ମୁଖ୍ୟ ଲୋକ ଥାଆନ୍ତି। ସେମାନେ ସ୍ୱର ଉତ୍ତୋଳନ ନ କରିବେ ତାହେଲେ କେମିତି ହବ? ସେମାନେ ସ୍ୱରଉତ୍ତୋଳନ କରିବା କଥା।
ମୁଖିଆ ମୁଖିଆ ମାନ ବି ନିଜ ଦେ ଶୁଣ ଏବେ ତ ମୁଖିଆ ମାନେ ନିଜ ସ୍ଵାର୍ଥ ହେଇଗଲାଣି। ହେଲା କିନ୍ତୁ ଯଦି ଗ୍ରାମର ଯୁବ ଯୁବକ ମାନେ ତ ଶିକ୍ଷିତ ନା ନାହିଁ ସେମାନେ ବ୍ୟକ୍ତି ମାନେ ଯଦି ସ୍ୱର ଉତ୍ତୋଳନ କରିବେ ତ ତାଙ୍କୁ କେହି ଅଟକେଇ ପାରିବାନି ବୁଝିପାରୁଛନ୍ତି। ନା ଯେ
ଆମର ଯୋଉ ମୁଖ୍ୟ ସଡ଼କ ଗ୍ରାମର ଆମର ଭାଙ୍ଗ୍ ଭଙ୍ଗାରୁ ହେଇଛି ଆମେ ଯୋଟ ଯାନବାହାନ ବି ଯିବାକୁ ଅସୁବିଧା ଭଙ୍ଗା ଭାଙ୍ଗି ଯାଉଛି ଇଏ କରୁଛି ଆଉ ସେ କାମଟି ଏବେ ଆମର ଜଣେ ଦାଦା ହେବେ ତାଙ୍କ ହାତକୁ ଆସିଛି। ଆଉ ହଁ ଆସିଛି ଆଉ ସେମିତି ଆମର ତ ଏବେ ଯୋଉ ଅଛି ଯୋଉଟା କି ଏ ରୋଡ ଆଉ ହବନି। ପିଚୁ ରାସ୍ତାଟି ହବ ପିଚୁ ରାସ୍ତା ହବ ସେ
ହୁଁ
ଡିସେମ୍ବର କି ଜାନୁଆରୀ ବେଳକୁ ବୋଧେ କାମଟି ଆରମ୍ଭ ହବ। ଆଉ ଯା ମତେ ଲାଗୁଛି ଖୁସି ଲାଗୁଛି ବହୁତ ବର୍ଷ ପରେ ଏ ସବୁ ଦିନ ଯଦି ଉନ୍ନତି ହବ ଆମର କିଛି ବହୁତ ଭଲ କା
ଆପଣଙ୍କ ଗ୍ରାମର ତ ଅବସ୍ଥା ଏତେ ଶୋଚନୀୟ ଯେ ମାନେ ସୀମା ବାହାରେ। ଏତେ ଶୋଚନୀୟ ମାନେ
ନିଜ ଖାଇ ଚାହିଁଲେ ଆମେ କାମ କରିବୁ କିନ୍ତୁ ଖାଇବୁ।
ନାଇଁ ସେ ଯୋଉ ଯୋଉମାନେ ସବୁ ହଁ ଯୋଉମାନେ ଚାହୁଁଛନ୍ତି। ତ ପଇସା ସେମାନେ ଅଧାରୁୁ ମାନେ କିଛି ଲୋକ ଅଛନ୍ତି ଅଧା ଆଉ ଖାଆନ୍ତି। ଏମାନେ ହଉଛନ୍ତି ଦଶ ପରସେଣ୍ଟ କାମ କରିକି ଆଉ ନବେ ପରେ ପ୍ରତିଶତ ତ ସେମାନେ କଣ କରୁଛନ୍ତି? ପଇସା ଖାଇ ଦଉଛନ୍ତି ତ ତାର ଅବସ୍ଥା ଶୋଚନୀୟ। ତ ରାସ୍ତା କଥା ଛାଡନ୍ତୁ ଆପଣ ଦେଖୁନାହାନ୍ତି ଭାରତରେ କେମିତିଆ ହଉଛି। ଉଁ ଯୋଉ ବଡ ବଡ ପୋଲ ନିର୍ମାଣ କରାହଉଛି ଟର୍ମିନାଲ କରାହଉଛି ସେଗାରା ସବୁ। ମାନେ କିଛିଟା ମାସ ଭିତରେ କିଛିଟା ମାସ ଭିତରେ ସେମାନେ ପୁଣି ନାମି ଦାମୀ। ନାମୀ ଦାମୀ ଇଞ୍ଜିନିୟର ମାନେ କରୁଛନ୍ତି ନା କରୁନାହାନ୍ତି। ହଁ କେତେ କେତେ କୋଟିର ଶହେ କୋଟି ପାଞ୍ଚଶହ କୋଟି ର କାମ। କିଏ ଭାଙ୍ଗି ଭଙ୍ଗିକି ଯାଇ
ନା ତାଙ୍କର ଉଦ୍ଦେଶ୍ୟ ହେଲା କଣ ଆମେ ନିଜ ସ୍ୱାର୍ଥ ଦେଖିଲେ କେମିତି ସବୁ ଏତିକି ଖର୍ଚ୍ଚ କମ ଖର୍ଚ୍ଚ ଚ ଅଧିକ ଲାଭ ପାଇବୁ।
ରୋଜଗାର ହୁଁ ଏ ସବୁ ଦୋଉ କଥା ଆଉ କଣ ଭଉଣୀ ଆଉ ସବୁଆଡେ ତ ସେଇଭଳିଆ ଚାଲିଛି। ଆଉ ଆପଣ ଏବେ ଭଲ ଅଛନ୍ତି ତ।
ହଁ ଭଲ ଅଛି ଆଉ କଣ କରିବା ସେଇ ସୁଖ ସୁଖ ସବୁ ଲାଗି ରହିଛି ଆଉ। ଆପଣଙ୍କ ବିବାହ କେବେ ହଉଛି?
ହ ମୋର ବତିଶ ବର୍ଷରେ ମୁଁ ହବ।
ହ କଣ କରିବା ଆଉ ବସ୍ ତ ହେଲାଣି କିଛି ନାଇଁ ଆଉ ଭଲ ଲାଗୁନି ଯେ ମାନେ ବିବାହ କଥା ଶୁଣିବାକୁ ବି ଭଲ ଲାଗୁନି।
ନାଇଁ ସେ ମୋର ଜଣେ ବଡ ଭାଇ ଅଛନ୍ତି ତ ତାଙ୍କ ବିବାହ ସଇଲା ପରେ ତାପରେ ମୋର ପାଇଁ ପ୍ରସ୍ତୁତି ହବ ଆଉ ହଁ।
ମର ହେଇଗଲାଣି।
ହ ଯର ହ ହଁ ପରା କ ହଉ ହଉ ରହୁଛି ଧନ୍ୟବାଦ।